ଏ ଶୁଭରାତ୍ରୀ।
ଶୁଭରାତ୍ରୀ ଶୁଭରାତ୍ରୀ କେମିତି ଅଛନ୍ତି?
ହଁ ହଁ ମୁଁ ଭଲ ଅଛି। ଆଉ କଣ ମିଠା ପିଠା ନାହିଁ ନୂଆ ଗାଡି କିଣିଲ କଣ ଜଣ ଜଣେଇବାର ନାହିଁ କିଛି ନାହିଁ କଣ ଖବର ବା।
ଆରେ ଆରେ ଆପଣ ଜାଣି ଯାଇଛନ୍ତି ହେଲେ ଆମର ଗାଡି ଆସିଛି ବୋଲି।
ହଁ ମୁଁ କାଲି ସକାଳେ ଚାଲିବାକୁ ଗଲା ବେଳକୁ ଆପଣଙ୍କ ଦୁଆର ମୋର ଛୁଆ ହେଇଥିଲା ସେଇ ଆପଣଙ୍କ ଘର ପାଖରେ ଜଣେ ଆଣ୍ଟି ଦେଖାହଲେ ମୁଁ ପଚାରିଲି ଏଇଟା କାହା ଅଟୋ ଏଇଟା ମାନେ କାହା ଗାଡି ଏଇଟା ତ ଆଙ୍କର ନୁହଁ ତାପରେ ସେ ମତେ କହିଲେ କି ସେଇଟା ସେ ବିକିିକି ଏଇଟା ନୂଆ ଆଣିଛନ୍ତି। ଭଲ ହେଇଛି ରଙ୍ଗଟା କିନ୍ତୁ।
ହଉ ଯାଅ ଥ୍ୟାଙ୍କ ୟୁ ଧନ୍ୟବାଦ ଆ ଯାହା ହୋଉ କଲରଟାକୁ ପସନ୍ଦ କରିଥିବାରୁ। ହଁ ଏ ଆଠ ଦଶ ଦିନ ହେଇଗଲାଣି ଆଉ। ମୁଁ ଭାବୁଥିଲି କି ଯିବି ଆପଣ ଘର ଆଡ଼କୁ ଆଉ ଯାହାକୁ ଫୋନ୍ କରିଦେଲେ କହିଥିଲେ ହେଉ ମୁଁ ଯିବି ମିଠା ନେଇକି ଆସିବି ଆଉ। ହେଲା। ଏଇ ଗୋଟେ କଥା ହଁ ଇଏ କିଛିଲାଇ। ହଁ ଏଇ ବା କ୍ରିକେଟ କ୍ରିକେଟ ମ୍ୟାଚ ଚାଲୁଛି। ତ ମୁଁ ଆଉ ଗାଡ଼ି ଚଲେଇବାକୁ ଯାଉନି ମୁଁ ଟିକିଏ ଖେଳିବା ଭାରି ପସନ୍ଦ ମୋର ମୁଁ ଏ ଖେଳିବାକୁ ପଳାଉଛି। ଇ ଇ ଇ ମ୍ୟାଚ ଚାଲିଛି ଆମର ଏମିତି ଯାଏ ଖେଳିକି ଆସେ କେତେବେଳେ ଗାଡି ଟିକେ ନେଇକି ଯାଏ ଏମତି ଆଉ।
ନା ନା ଖେଳା ଖେଳି ମଝିରେ ମଝିରେ କରିବା କଥା ନାଉ ସୁ ସ୍ଥ ରହିବେ ଆଉ।
ହଁ ନାଇଁ ମୁଁ ଖେଳ ମୋର ଭାରି ପସନ୍ଦ ଏଇ ଗୋଟେ କଥା କହିବି ଆପଣ ଜାଣିଥିବେ ଆପଣ ଖେଳ କେବେ ଦେଖନ୍ତି କ୍ରିକେଟ ମ୍ୟାଚ୍
ହଁ ହଁ ବେଳେ ବେଳେ ଦେଖେ ଆଉ।
ହଁ ବେଳେ ବେଳେ ଦେଖନ୍ତି ଆଉ ଭଲ ହେଲା ମାନେ ସେଇଟା ମାନେ କ୍ରିକେଟ ହେଲା ମାନେ ମୋର ଭାରି ଭାରି ମୋର ମାନେ ବିଶ୍ୱାସ କରିବନି ମୋ କାମ ଯେତେ ତା ମୁଁ କାହିଁ କ୍ରିକେଟ ମ୍ୟାଚ୍ ଯାଇ ଦେଖିକି ଆସିବି ଏଇ ଆ କେତେ ଦିନ ପରେ ଗୋଟେ କଟକରେ ମ୍ୟାଚ୍ ହେଇଥିଲା। ମୋର କେତେ ଏଥିରେ ମଁ ଟିକେଟ୍ ଗୋଟେ ପାଇଲି ଯାଇ ଯାଇ ଖେଳ ଦେଖି ଆସିଲି ମୋର ସାଙ୍ଗର ମୋର ଏମି ସବୁ ଯାଇ ଦେଖି ଆସିଲୁ ଦଜନୀ
ଓହୋ ମାନେ ଇଏ ଭାରତର ପ୍ରାୟ ନବେ ପ୍ରତିଶତ ଲୋକଙ୍କୁ ହଉଛି ପସନ୍ଦ କ୍ରିକେଟ ଆପଣ ବି ସେଇଥିରୁ ଯାଉଛନ୍ତି ନା କଣ?
ଖେଳଥ ଆ ସେ କୋଉଠି ତ ଖେଳ ହଉ କିନ୍ତୁ ସମୟ ଯାଇାରାରେ ନହେଲେ ମୋର ଭାରି ଇଚ୍ଛା ଯିବା ପାଇଁ ଜାଣିଛନ୍ତି ଗୋଟେ କଥା ଗୋ ମାନେ ହସ କଥା ଆପଣ ଶୁଣି ଲେ ହସି ପକେଇବେ ମାନେ ଆମର ୱାର୍ଲଡ ସାରା ଏମିତି କେହି ନାହାନ୍ତି ଗୋଟେ ଗୋଟେ ବୋଲର ଜଣେ ଅଠରଟା ବଲ ପକେଇଦବା କାହିଁକି ପଚାରୁନାହାନ୍ତି।
ଏମିତି
ଆରେ ଦେଖନ୍ତୁ ସେ ହ୍ୟାଇଟ ନ ହ୍ୟାଇଟ ନ କରିକି ମାନେ ସତର ଟାର ପଟକେଇଲା। ପୁରା ମାନେ ଜାଣଣି ତିନି ଓବର କେତେବେଳେ ହାଇଟ୍ ପକେଇବ କେତେବେଳେ ନ ପକେଇବ କେତେବେଳେ ବ୍ରା ରି ରୁମ୍ପା ପଳେଇବ ଏମିତିକି ସତରଟା ବଲ୍ପ କଲା ସିଏ ହେଉଛି କିଏ କହିଲେ? ମାନେ ପାକିସ୍ତାନର ମହମ୍ମଦ ସମୀ ଆରେ ଆ ଭାରି ହସ ଲାଗେ ସେ ସେ ମଚ ମୁ ବେଳେ ବେଳେ ହାଇଲାଇଟ ରେ ଦେଖେ
କମ୍ୟୁଟରେ ଯଦ କହିବେ ଭାରି ଖୁସି ଲାଗେ ଯେ ଏଟା ସତରଟା ବଲ୍ ପକେଇଲା
ନାଇଁ ନାଇଁ ଏଇଟା ତ ସତ କଥା କହିଲେ ଆଉ ଆପଣ ଘରେ ଏଇ କ୍ରିକେଟ କୁ କିଏ ପସନ୍ଦ କରନ୍ତି ଖେଳନ୍ତି କିଏ ଦେଖ
ହଁ ଘରେ ରାଗନ୍ତି ଘରେ ଦେଖନ୍ତୁ ସୋ ବୁଝିପାରନ୍ତିନି କି ମୁଁ ମୋ ଭାଇ ଏ ସବୁ ଆମେ ପୁଅ ପିଲାଙ୍କୁ ପସନ୍ଦ ନା ଝିଅ ପିଲା ତାପରେ ଟିକେ ଟିକେ ଦେଖିକି କିଏ ବୁଝନ୍ତି କି ବୁଝନ୍ତି ନା ଜାଣନ୍ତି ଏମିତି ଆଉ ତାଙ୍କର ମତଲବ କିଛି ନଥାଏ କ୍ରିକେଟ ଉପରେ ଆମର ଭାର କ୍ରିକେଟ ଉପରେ ବାଡ଼ି ପନ୍ତି ପସନ୍ଦ
ଓହୋ ଆପଣଙ୍କ ଘରେ କିଏ କିଏ ଦେଖନ୍ତି ସବୁ
ବାପା ବୋଉ ସ୍ତ୍ରୀ ଆଉ ମୋ ପୁଅଟା ତ ଭାରି ଇଏ ମ୍ୟାଚ ହେଲା ମାନେ ସେ ମ୍ୟାଚ୍ ଏବେ ନଥାଏ ବି ହାଇଲାଇଟ୍ ଖେଳ ବାହାର କରିକି ଦେଖେ ପଡ଼ିଲେ ଏପରେ ତାର ସେିଏ ଭାରିହିବ ମତେ ଆସିକି ଡାକ ବା ବାପା ଆସ ଖେଳ ଦେଖିବା ମିଶିକି ଏ ମୁଁ କାମ କୁଆଡ଼େ ଯାଇଥିବି କଣ କରିଥିବି ମୋତେ ଥିବି ନା ନା ତୁ ବାପା ଆସ ମୋ ସାଥିରେ ବସି ଖେଳ ଦେଖିବ ଏମିତି ଆଉ ତ ବେଳେବେଳେ କେହି ତା ମମି ଯାଇଥାଏ ଯି ଇଏ ରୋଷେଇ ରୋଷେଇ କରିବାକୁ ମୁଁ ଗୋଟେ ତାର ସାଙ୍ଗ ପାଇଯିବି ମୋତେ ଟିକ କହ ତମେ ବଲ୍ ପକ ମୁଁ ପିଟିବି ନହେଲେ ତମେ ପିଟ ମୁଁ ବଲ ପକେଇବି ଏମିତି ଆଉ ଆମର ଚାଲେ ଆଉ।
ହଁ ବା ମୁଁ କାଲି ସକାଳେ ଗଲା ଏଇବେ ଖରା ଛୁଟି ଅଛି। ଛି ନା। କାଲି ସକାଳେ ଗଲାବେଳକୁ ଆପଣଙ୍କ ସେ ଯେଉଁ। ଗୁଟା ଏଡିକି ନାକରୁ ହେଇଛି ତଥାପି ବି ସେ ତା ହାଇଟ ରୁ ହଉଛି ବଡ ଗୋଟେ ବ୍ୟାଟ ଧରିକି ଚଲିଛି। ମୁଁ କହିଲି ତୁ ତାକୁ ଟେକି ପାରୁଛୁ ନା ସେ କଲା ଆଉ। ହଁ।
ଆରେ ଆରେ ତାହେଲେ ପୁଅକୁ ଦେଖିଛନ୍ତି ହେଲା। ଆ ସେ କଣ ଦୁଷ୍ଟ ହଉଛି ଆ ହଁ। କଣ ମାଠ ଖାଉଛି ତା ମମି ଥରେ ପିଟି ପିଟି ନାଲଲା ପକେଇଦେଲା ପରାପରାକୁ କଣ କଲା ସେ ମାନେ ତାକୁ କହିଲେ ବି ଟିକେ ଇଏ ଚାହା ଟିକେ ଚିନି କମ୍ ଅଛି। ସିଏ ଆଉ ଚିନି କୋଉଟା ଲୁଣ କୋଉଟା ଜାଣିଦେଲେ କଲର ଏକା ସେଣେ ଗୋଠେ ଆଣି ପକେଇଦେଲା ମମି ପିଇଦେଲାଲୋେ ଲୁଣିଆଟେ ଖାଇଲା ଖାଇଲା ଏମତି ହଉଛି ଆଉ।
ଛୁଆ ବଦମାସି କରିବେନି ଆଉ କଣ ଏଇ ଯୋଉ ଛୋଟ ଛୋଟ ବଦମାସୀ କୁ ତ ବଡ ହେଲେ ସମସ୍ତେ ଆମେ ମନେ ପକେଇବା ନା ଛୁଆ ଟିକେ ବଦମାସି କଲେ ଭଲ ଲାଗେ ନା ଦୁଷ୍ଟ କଣ ସବୁ ଛୁଆ ସେଇଆ ଆପଣ ଟିକେ ଜଗିକି ରଖିବେ ଆଉ ସ୍କୁଲରେ ନାଁ ଲେଖା ହେଲାଣି ତାର।
ନାଁ ସ୍କୁଲ ଗଲାଣି ନା ସ୍କୁଲ କମ୍ କେସ୍ ଆଣିଲାଣି ଆରେ ବାବାରେ କା କାହାର କଲମ କାହାର ଖଡ଼ି କାହା ସିଲଟ କେଉଁଠି ହାତ ଫିକ ବା଼େଇଲାଣି ସିଏ ଆଣି କମ୍ପ୍ଲେନ୍ ଦେଲେଣି ତମ ପୁଅ ଏମିତି ହେଉଛି ସେମିତି ହେଉଛି ଏ ଛୋଟ ଛୁଆକୁ ତା ଚୁଟି ଧରି ଗୁମେଇଥିଲା ଯେ ତା ବାପାାର ତାପା ମମି ଆସିକି ମୋତେ ପାର୍ଟି କଲେ କହିଲେ କଣ ତାଙ୍କ ପୁଅ ଏମିତି ହେଉଛି ଆମ ଛୋଟ ପିଲାବେଳେ ଯେମିତି ହୁଅନ୍ତି ଆମେ ବି ଯେମିତି ହେଉଥଥିଲୁ ଆଉ ସେଥିରେ ଆଉ କଣ ଆପଣ ଏଇକିଟାକୁ କମ୍ପ୍ଲେନ୍ ନେଇକି ଆସନ୍ତି ଏ ଛୋଟ ପିଲା ଆଜି ହେବେ କାଲି ମିଶିଯିବେ ଏମିତି ଆଉ।
ହଁ ସେମାନେ ଏତେ ଦୁଷ୍ଟ ହେବେ ଆପଣ ଯାଇକି ଦି ଜଣ ବାପା ମା ଯାଇକି ବୁଝାାବୁଝି କରିବେ ପୁଣି ସେମାନେ ମିଶି ଯାଉଥିବେ ଆପଣ ଗାର୍ଡିଆନ ମାନେ ମାନେ ଅଭିଭାବକ ଯୋଉମାନୋନ ସେମାନେ ତାଙ୍କର ମନ ମାରିକି ବସୁଥିବେ ଏଇଟା ସତ। କଥା କିନ୍ତୁ ଯାହା କୁହୁ ଏଇ ଯୋଉ ଛୋଟ ବେଳର ଆପଣ ମାନେ ସତ କଥା ଏଇଟା ବହୁତ ମିସ୍ କରୁଥିବେ।
ହଁ ସେ ନୁହେଁ କଣ ସେ ପହଞ୍ଚିଲା ଦିନ ଆଉ ଥରେ ଫେରି ଆସନ୍ତା କି ମାନେ ଆମକୁ ସବୁ ଜିନିଷ କାନ୍ଦିଦେଲେ ମିଳିଯାଉଥିଲା ମାନେ ଯେଉକୌଣସି ଜିନିଷ ଦରକାର ଏଇଟା ଦରକାର ସେଇଟା ଦରକାର ଆମକୁ କାଲି କାନ୍ଦିଦେଲେ ମିଳିଯାଉଥିଲା ଏବେ ଆଉ ସେ ଜିନିଷ ନାହିଁ ନା ସେ ସମୟ ନାହିଁ,
ନାଇ ନାଇଁ ଏବେ ଆପଣଙ୍କ ପୁଅ କାନ୍ଦିଦେଲେ ତାକୁ ସବୁ ଜିନିଷ ମିଳି ଯାଉଥିବ।
ସବୁ ମିଳିଯାଉଛି କୋଉ ଜିନିଷ ମାନେ ବିଶ୍ୱାସ କରନି ଖେଳନା ପା ଦୁଇ ବସ୍ତା ଖେଳନା ସେ ଟେଡ଼ି ଗାଡ଼ି ସେ ଗୋଟେ ବିଶ୍ୱାସ କନି ଗୋଟେ ଆଣିଥିଲି ଏ ମାନେ ଜଗନ୍ନାଥ ପାଖକୁ ଯାଇ ଥିଲ ରେଟ ବର୍ଦ୍ଧାନ ଗୋଟେ ଡୋଜର ଆଣିଥିଲି। ହେଲା ତିନିଶହ ପଚାଶ ଟଙ୍କା ଦେଇକି ମାନେ ଘଣ୍ଟେ ତାକୁ ଗଲାନି ମୁଁ ଆସିଗଲା ଆଉ ସେ ତା ଗୋଡ଼ ଅଲଗା ସେ ମୁଣ୍ଡ ଅଲଗା ସବୁ ଏମିତି ଅଲଗା କରି ପକେଇ ଦେଇଛି। ହେବ ଆଉ ଭାଙ୍ଗିଗଲା ଆଉ ଗୋଟେ ଆଣିିକି ଦିଅ। ଆଉଟ ଦେଲା ଟିକେ ପଢେଇ ଦେଇଛି ଆଉ।
ନା ନା ଗୋଟେ ବୋଲି ପୁଅ ଗେଲା ଆଉ ବଢେଇବେନି କଣ ପାଇଁ ଗେଲରେ ବଢାନ୍ତୁ ଭାଙ୍ଗୁ ଏଇ ବୟସରେ ଟିକେ ଭାଙ୍ଗିବ ଆ ଏସବୁ ତାକୁ ଯାହା ସେ କହୁଛି ଯାହା ତାର ପସନ୍ଦ ଟିକେ ଆଣିକି ଦିଅନ୍ତୁ ଭଲ ନା ଆଉ ଆଉ କଣ ଏବେ ଏତେ ଘରେ ଖେଳନା ଥାଇକି ବି ସିଏ ସେଇ ବ୍ୟାଟ ବଲ ଧରିକି ସେ ପାର୍କ ରେ ସେ ଘର ସାଇଡ ରେ ଏବେ ସବୁ ଖରା ଛୁଟି ନା ପାର୍କ ରେ ଘର ସାଇଡ ରେ ଏଠି ସେଠି ଯେତେବେଳେ ଦେଖିଲା ବେଳକୁ ତମ ପୁଅ ଖେଳୁଥିବ। ଏତେ ଖରା ହଉଛି ଲ୍ କ ବାହାର ବାହାରି ପାରନ୍ତି ସିଏ କିନ୍ତୁ ଖେୁଥିବ ଝାଳ ନାଳ ହେଇ କି।
ପୁରା ନାଲି ପଡ଼ିଯାଏ ପୁରା ଖେଳ ଖେଳ ଆଉ ଗୋଟେ କଥା କହିବି ଆପଣ ମାନେ ହସି ହସି ଗଡିବେ ଗଟେ ଦେଖନ୍ତୁ ମାନେ ଯୁ ଗଲା ଏବେ କିଛି ଦିନ ତଳେ ଯୋଉ ଦିିବାଲି ତାଙ୍କ ପାଇଁ ଆଣିଥିଲି ଟିକିଲିବାଣ ରସୁଣ ବାଣ ଟିକିଲି ବାଣ ସବୁ ଆଣିଥିବି ସିଏ ଆମର ଯେଉଁ ମାର୍ବଲ ପଡ଼ିଛି ସେଏ ଟିକିଲି ବାଣଟାକୁ ମାନେ ଫୁଟାଇବ ବୋଲି ବନ୍ଧୁକ ଆଣିନଥିଲି ନ ଟିକିଲି ବାଣଟା ନେଇ ସେ ବନ୍ଧୁକ ପରେ ଆଣିବା ବନ୍ଧୁକ ଯେଉଁ ଦେଖିଲେ ଖରାପ ବନ୍ଧୁ ଗୁଡ଼ା ଥିଲା ତ ସେ କହିଲା ଲ ଭାଇନା ଆପଣ ପରେ ଆସିକି ବନ୍ଧୁଟା ନେଇ ଯେବ ନେଇଯିବୁ ଟିକିଲି ବାଣଟା ଦେଇଦଉ ଟିକିଲି ବାଣ ରସୁନମାଣ ଏମିତି ଆଣିଛି ଗଲା ପୁଅ କ ଣ କରୁଛି ସେ ଟିକିଲପଣ ରସୁନାମାଣ ସ ଫୁଟାଇ ଦେଲା ଟିକିଲିାଣ କ ଗଲା ଫୁଟେଇବ କେମିତି ଗୋଟେ ଇଟାଟେ ଆଣିକି ଯେଉଁ ମାନେ ଇଟା ମାନେ ଯଉ ଲୁହା ଜିନିଷଟା ଯେଉଟା ବଟକରା କନ୍ତି ଆମର ଗୋଟେ ଓଜନ କରିବା ପାଇଁ ବଟକରା ଥିଲା ସେ ବଟକରା ଆଣିକି ସେ ମାର୍ବଲରେ ପିଟିଲା ପିଟିଲା ମାର୍ବଲକୁ ଫଟେଇଦେଲା। କୀନ୍ତୁ ସେ ବନ୍ଧୁକ ଗୁଳି ଆଉ ଫୁଟିଲାନହିଁ ଯେଁ ମାର୍ବଲ ଫେଟେଇଦେଲା ତା ମମି ଆସି କି ବାଡେଇଲା ମୁ କାହିଲି ଆରେ ସିଏ କଣ ଜାଣିଛି ଫାଟିଛି ବୋଲିଟା ମାର୍ବଲ ଏଇଟା ପିଟିଲେ ଫାଟିବେ ଏ ଏମିତି ଗୋଟେ ହରକତ କରିଥିଲେ।
ପୁରା ବିଚକ୍ଷଣ ଅଛି ତାହେଲେ ଆପଣ ବି ତାହେଲେ ଛୋଟବେଳେ ଏମିତି ଦୁଷ୍ଟ ଥିବେ ସେଇଥିପାଇଁ ସିଏ ଏତେ ଦୁଷ୍ଟ ହେଇଛି ଦୁଷ୍ଟ ନୁହଁ। ଦୁଷ୍ଟ ନୁହଁ ଏମିତି ମାନେ ହବା କଥା ମାନେ ଛୋଟ ଛୁଆ ସି ହେବେ ଆପଣ ଆପଣ ସ୍ତ୍ରୀ କୁ କହିବେ ତାକୁ ଆଉ ବେଶୀ ବାଡବାଡି କରିବେନି ଛୋଟ ଛୁଆ ନା କଣ ବାଡବାଡି କରିବେ ନିଜର ତ ସିଏ ଟିକେ ରାଗିକି ବାଡେଇ ଦଉଥିବ ଚଛିଡା ଲାଗୁଥିବ ଟିକେ ଆଉ ନା କଣ?
ହଁ ସେ ଚିଡ଼ା ଲାଗୁଛି ତାର ଏଇଭଳିଆ ହରକତ ମୋର ଆଗରୁ ଛୋଟବେଳେ ଏଇଭଳିଆ ହରକତ ଥିଲା ମାନେ ମୁଁ ବା ଟିକିେ ରାଗିଯିବି ଟିକେ ଟିକେ କଥାରେ ବିଶେଷ କରିନି ମୁଁ ଛୋଟବେଳେ ମୋ ସାନ ଭଉଣୀ ଗୋଟେ ମୁ ତାକୁ କହିଲି ଗୋଟେ ବିଲରେ ଗାଈ ବନ୍ଧା ହେ ତାକୁ ନେଇଯା ମୁଁ କହିଲ ନା ମୁଁ ନେବିନି ବୋଲି କାହିଁକି ମୁଁ ନେବିନି ବୋଲି କହିଲା। ଗୋଟେ ଯେଉଁ ମୁଗର କହନ୍ତି ତାକୁ ସେ ମୁଗର କୋଟେ ଜାଣିଛନ୍ତି ସେ ଯେଉଁ ଗାଈମାନଙ୍କୁ ଚରିବା ପାଇଁ ଯେଉଁ ଖୁଣ୍ଟକୁ ପିଟନ୍ତି ତାକୁ ମୁଗର ବୋଲି କହନ୍ତି ସେ ମୁଗୁରରେ ଡେଲି ଧରି ମୁଣ୍ଡକୁ ପାରେ ଯେ ଫାଟିଗଲା ପୁରା ମୁଁ ପୁରା ମୁଁ ପୁରା ଦୌଡ଼ିକି ପଳେଇଲି ସେ ଜାଗାରୁ ମୋ ବାପା ମୋତେ ସକାଳେ ମାରିବ କଣ କରିବ ଏମିତି ହେଇଥିଲା ଗୋଟେ ଛୋଟବେଳିଆ କଥା
ଆପଣ ଗୋଟେ ଏମିତି ଆଉ କଲେ ହବ ନା ଏମତି ମାନେ ବାଡାବାଡି ଉପରକୁ ଯାଆନ୍ତୁ ନି ହଁ ସେ ପାଟିତୁଣ୍ଡ ଖେଳା ବେଳି ଝଗଡା ଫଗଡା ଚଳିବ ବାଡା ବାଡି ହେଲେ କୋଉଠି କଣ ବାଜିଯିବ ଆପଣ ଗୋଟେ ଏତେ ଡେଞ୍ଜରସ କାମ କରଛନ୍ତି ଆପଣ ପୁଅ କ ଆଉ ସେ ସବୁ ଶିଖାନ୍ତୁ ନି ଯାହା କରନ୍ତୁ ହେଲା।
ଆ ସେ କଥା ତ ସେ ଛୋଟ ପିଲା ସେ ସ୍କୁଲରେ ସେ କଥା ଗଲା ଆମେ କଣ ଦେଖୁୁ ଜବରଦସ୍ତି କଥା ତର ଟିଫିନ୍ ନେଇଛି ତା ଆଉ ଜଣଙ୍କର ଟିଫିନ ଆସିଛି ସେଇଟା କଣ ନା ତାଙ୍କର ସାଣ୍ଡିଚ୍ ଦେଇଛନ୍ତି ସେ ସାଣ୍ଡଇଚ୍ ନେଇନି ଏ ଯେଉ ଲେସ୍ ଅ ମାନେ ନା ରାଗବାଲା ଲେସ୍ ନେଇଥିଲା ସେ ଲେସ୍ଟା ତାକୁ ଦେଇଥାନ୍ତୁ ତ ଡିଭାଇଡ଼୍ କରିକି ମାନେ ଭାଗ କରିିକ ଖାଇଥାନ୍ତ ସିଏ କଣ କରିଛି ତାାର ଲେସ୍ ସବୁ ଖାଇଦଲା ଖାଇଦେଇକି ତାର ସେଏ କହିଛି କାହିଁ ମୋତେ ସେ କଣ ଅଛି ଗୋଟେ ଏମିତି ତିନି କୋଣିଇ ମୋତେ କାହିଁ ଦେଲାନି ତା ନା ଜାଣିନହିଁ ସିଏ ଆକୁ ଦେଲ ନାହିଁ। ଇୟଆ ଗଲା ତା ନାକ ଭିତରେ ଆଙ୍ଗୁଳି ପୁରେଇଦେଦେଲ
ଓହୋ ହୋ ହଉ ଏଥର ତ ଇଏ କରିଦେବେ ଆଉ ହେଲା। ରଖୁଛି।
ହଁ ହଁ